ହାଲୋ।
ହଁ। କଣ କରୁଛ?
ଏଇ ଖାଇକି ଆଇଲି ଉପରକୁ।
ଶୋଇବା ପାଇଁ
ହଁ।
ଉଁ ତମର ଖାଇକି ଆସିଲଣି ଶୋଇବା ପାଇଁ?
କିଏ କଣ ଖାଇଲନି
ନା ମୁଁ ଖାଇନି ଆଜି।
ଆଜିିକି ଖାଇବ ଲେ କି କହ ଅ
ନା ଆଜି ଆଜି ନୁହଁ ଖାଇବା ଖାଇବା ଟାଇମ୍ ହେଇନି।
ଆଉ।
ସାଢ଼େ ଦଶ ସାଢ଼େ ଦଶଟା ବେଳେ ଖାଉ ଆଉ।
ଉୁଁ, ହୁଁ।
ଆଉ ତମର ଆଜି କଣ ରୋଷେଇ ନା
ଆମର ଅ ଉ, ହୁଁ, ଡାଲି, ପୋଟଳ ଆଳୁ ତରକାରୀ ଆଉ ଦିନର ଭଜା ଭାଜିଥିଲି ସେ ଥିଲା
ଆଜି ଗୁରୁବାର ତମେ ରୁଟି ଖାଇଥିବ?
ନା ଭାତ।
ଭାତ ମାନେ ଉଷୁନା ଭାତ ଓହୋ ତମେ ତ ବହୁତ୍ ରୁଟି କିଏ ଖାଉନ ନା ନା କଣ?
ନା ରୁଟି ଟିକେ ଖାଆନ୍ତିନି ଭଲ ଲାଗେନି ଆଉ।
ଭଲ ଲାଗେନି ନୁହଁ ରୁଟିଟାକୁ ବହୁତ ଲୋକ ଭଲ ପାଆନ୍ତିନି କଣ ପାଇଁ କହିଲ? ତାକୁ ଚୋବେଇକି ଖାଇବା ପାଇଁ ଭଲ ପାଆନ୍ତିନି।
ହୁଁ, ହିଁ।
ମତେ ବିଲକୁଲ୍ ଭଲ ଲାଗେନି କିନ୍ତୁ ମୋର ଗୋଟେ ଅଭ୍ୟାସ ହେଇଗଲାଣି ବୋଲି ଖାଉଛି ବାଧ୍ୟ ହୋଇକି।
ହୁଁ।
ରୁଟି ଟା ଚୋବେଇବୁ ଯାହା ମାନେ ଗୋଟେ ଗୋରୁ ଘାସ ଖାଇବ ଯାହା ଗୋଟେ ମଣିଷ ରୁଟି ଖାଇବ ସେଇଆ
ନା ରୁଟି ମତେ ରୁଟି ଭଲ ଲାଗେନି ଭାତ ଟା ଖାଇଦବୁ ଦି ଗୁଣ୍ଡା ଗୋଳେଇକି ଭଲ।
ବହୁତୁ ଲୋକଙ୍କୁ ରୁଟି ଭଲ ଲାଗେନି। ଆଉ ତମ ବାଡ଼ିରେ କଣ ଫସଲ କରିଛ ନା
ପାଡ଼ିରେ ଫସଲ? ସେମିତି ଲଗା ହେଇଛି ବର୍ଷା ତ ତାର ହଉଛି, ଛାଡୁଛି
କଣ କଣ ସବୁ ଫସଲ କରିଛ?
ଫସଲ କଣ ଲଗା ହେଇଛି, ଜହ୍ନି ଆଉ ଭେଣ୍ଡି, କାକୁଡ଼ି
ଫଳିଲାଣି?
ନାଇଁ ଗଛ ଛୋଟ ଛୋଟ ହେଇଛି ଆଜି ଉଁ ମାନେ ଗଛ ବଡ ହେଇନି ଛୋଟ ଛୋଟ ଗଛ ହେଇଛି।
ତମର ବୋଧେ ନଈକୁଳିଆ ନା କଣ ଆଉ?
ହୁଁ।
ନଈ କୁଳିଆ ମାନେ ତ ବାରମାସୀ ଚାଷ କରନ୍ତି ନା ମାନେ ଫସଲ କରନ୍ତି।
ହଁ, ନଈକୂଳ ସାଇଟରେ ସେଇଆ ଆଉ।
ନଈକୂଳିଆ ତମେ ତ କଂଭିର ଫିମ୍ବର ଆସୁଥିବେ?
କାଇଁ ମୁଁ ଜାଣିନି କୁମ୍ଭୀର ଆସିବା କଥା।
ନା ନଈକୁ ନଈ କୁଳୀୟା ପେଟ ନଈ ବଢ଼ି ଆସିନି କହନ୍ତି ନା କୁମ୍ଭିର ଆସିଲା। ନଈ ବଢିଲେ ମାଛ ଧରନ୍ତି।
ହଁ ମାଛ ଧରିବା କଥା ମୁଁ ଜାଣିଛି। କିନ୍ତୁ କୁମ୍ଭିର ଆସିବା କଥା କାଇଁ ମୁଁ ଜାଣିନି।
ନାଇଁ ନାଇଁ ମ ପ୍ରାୟ ନଈକଳିଆ ମାନେ କହନ୍ତି ନା ମାନେ ଏମିତି କୁହନ୍ତି ଆଉ ତମ ଆଡ଼େ ଆସିଲାଣି ନା ଆସିନି।
ନାଇଁ ନାଇଁ କୁମ୍ଭୀର ଆସିନି ନଈ ତ ପାଣି ହେଇନି।
ବର୍ଷା ଦିନ ଷ୍ଟାର୍ଟ ହେଇନି ନା ହେଇଯାଉ ଖାଲି ତାପରେ
ହୁଁ ନା ଏଟା ପାଣି ଆସିନି ହୁଁ।
ଶ୍ରାବଣ ମାସ ତମର କିଏ ଭାର ନିଅନ୍ତି ନା ଶ୍ରାବଣ ମାସରେ।
ହଁ ନିଅନ୍ତି।
ଉଁ ଆଇଁଷ ଫାଇଁସ ତମ ଘରେ ତ ଏଇନା ହେବନି ଆଉ।
ନାଇଁ ସଂକ୍ରାନ୍ତିଠୁ ଆଇଁଷ ବନ୍ଦ। ସୋମବାରୀଆ ଆରୁଆ ବିନା ପିଆଜ ରସୁଣ।
ହଁ ଯିଏତ ଭାର ନିଅନ୍ତି ସିଏ ତ ସିଏ ତ କରିବେ ପ୍ରାୟ ଲୋକ ତାଙ୍କ ମାନେ ପରିବାର ସହ କରିଦିଅନ୍ତି ଆଉ। ଏ ଜଣ ପାଇଁ କରିବୁ ନା ଦେ ସମସ୍ତେ କରିକି ଖାଇଦବା।
ହୁଁ। ଆ ଝିଅ ଶୋଇନି କି।
ନା ଝିଅ ଶୋଇନି ସିଏ କଣ ଏଇନା ଶୋଇବ। ସିଏ ଯାଇକି ଏଗାରଟା ସାଢ଼େ ଏଗାରଟା ଏମିତି ଆଉ।
ଉଁ ହୁଁ।
ତାପରେ ତାକୁ ଟିକେ ଥଣ୍ଡା ହେଇଯାଇଛି କାଲି ରାତିରେ। ଶୋଇଥିଲା ନା ରାତି ବାରଟା ସାଢ଼େ ବାରଟାରେ ଉଠିକି ନା କଫ ତାର ଚୁଣ୍ଟି ହେଇଗଲା ନା ଉଠିକି ଖାଲି କେଁ କେଁ କେଁ କେଁ ହେଲା ତାପରେ ତାକୁ ଟିକେ ସମୟ ଧରିକି ମୁଁ କୋଡରେ ବସିଲି ତାର କେତେବେ ପରେ ଯାଇକି ଶୋଇଲା।
ହଁ।
ଏ ଛୁଆମାନଙ୍କୁ ଛୋଟ ଛୁଆମାନଙ୍କୁ ଥଣ୍ଡା ହେଲା ମାନେ ଭାରି ଟେନସନ୍।
ହଁ -ହଁ।
ସେ ରାତିରେ ବିଲକୁଲ ଶୋଇ ମାନେ ଶୋଇଦେବେନି ନିଜେ ଶୋଇବେନି କି ଶୋଇଦେବେନି।
ନା। ଦେହ ପା ଛୋଟ ଛୁଆଁ ର ଲାଗି ରହିଛି ବର୍ଷା ପାଣି ହଉଛି।
ବର୍ଷା ପାଣି ନୁହେଁ ମ ସିଏ କଣ ହେଉଛି କହିଲ ଯୋଉ ଖରା ଦିନେ ଯୋଉ ଗରମ ହେଲା। ସି ମାନେ ସବୁଦିନ ଆମର ଯୋଉ ଟାଙ୍କି ପାଣି ଟ୍ୟାପ ପାଣିରେ ସାବୁନ ଲଗେଇକି ଦଇନ ଗାଧୋଇଲା।
ଓ ହଁ।
ଟା ଦେଲେ ତାପରେ ପାଣି ଫାଣି ହ ବହୁତ ଟିକେ ହେଇଗଲା ତାପରେ ଥଣ୍ଡା ଫୁଟି ଫୁଟି ସବୁବେଳେ ପିଲା ଆଇସ୍କ୍ରିମ୍ ଖାଇଲା। ଆଉ ସେଇଟା ସବୁ ଥିଲା ଏକାଥରେ ବାହାରି ପଡ଼ିଲା ଆଉ।
ହୁଁ।
ମତେ ଆଗେ ହେଲା ତାପରେ ତାକୁ ହେଲା।
ଆ ଥଣ୍ଡାଟା ଡିଆଁ ଆଉ ଜଣକୁ ହେଲା ମାନେ ସମସ୍ତଙ୍କୁ ହେବ।
ହଁ ମ୍ୟାମ୍ ମୋତେ ବା ଥଣ୍ଡା ହେଇଯାଇଛି, ଏ ମେଡ଼ିସିନ ଖାଇଛି କିନ୍ତୁ କମିଯାଇଛି। କିନ୍ତୁ ମୋ ତଣ୍ଟି ଟା ବସିଯାଇଛି।
ହଁ।
ଥଣ୍ଡା ହେଲେ କଣ କହିଲ ହଁ। ଥଣ୍ଡା ହେଲେ କିନ୍ତୁ ଭାରି କଷ୍ଟ ଲାଗେ ଗୋଡ଼ ହାତର ବଥା ହେବ ବିନ୍ଧା ହେବ।
ଭାରି କଷ୍ଟ।
ଥଣ୍ଡା ହେଲା ମାନେ ଜାଣିବୁ ଯେ ମୋତେ ନା ସତୁରି ବର୍ଷ କି ଅଠେଇ ମାନେ ଅଶୀ ବର୍ଷ ହେଇଯାଇଛି।
ଅ ହଁ
ଖାଲି ତା ଆଣ୍ଠୁ ଗଣ୍ଠି ଖାଲି ମାନେ ବଥା ହବ ସଖାଳୁ ଉଠି ହଉନି ଥଣ୍ଡା ହେଲା ମାନେ ଭାରି କଷ୍ଟ ହୁଏ ଉଠିଆ ପାଇଁ।
ହଁ।
ଆଉ ତମର ସମିସ୍ତେ ଖାଇକି ଶୋଇଲେଣି?
ହଁ ଆମ ସମ ଆମର ଜଲଦି ଖିଆନା ସମସ୍ତେ ଖାଇକି ସୋଇ ପଡୁଚନ୍ତି।
ଜଲ୍ଦି ମାନେ କଣ ଆଟା ନଅଟା ବେଳେ ଖାଇଦିଅ?
ମାନେ ସାରେ ଯଦି ଆଠଟାରେ ଆସିକି ଠିକିବେ ନଅଟା ସୁଦ୍ଧା ଖାଇବା ଶେଷ। ସାଢ଼େ ଆଠଟାରେ ଠି
ଓହୋ ତାନେ ତମର ଅ ତମର ତାନେ ଖାଇବାଟା ସାର୍ ଙ୍କ କତିରେ ହିଁ ଅଛି।
ହଁ ହଁ ସିଏ ଯେତେବଳେ ଆସି ଏଠିକିବେ ସେତେବଳେ ସେଇଠି ଶେଷ।
ଓହୋ ସାର୍ ଯେତେବେଳେ ଆସିବେ ସେତେବେଳେ ଖିଆ ହବ।
ହଁଅ
ରୋଷେଇ କେତେବେଳେ କର?
ରୋଷେଇ ଆମର ସାତଟା ବେଳୁ ରୋଷେଇ ସରିଯିବ।
ଉଁ ହୁଁ।
ସାତଟା ଅତି ଜୋରରେ କୋଉଦିନ ସାଢ଼େ ସାତେ ଆଠେ ନ
ଆମର ଆଟଟା ବେଳେ ରୋଷେଇ ଷ୍ଟାର୍ଟ ହଉଛି।
ହୁଁଉ।
ଆମର କଣ କଇଲ ରାତିରେ ରୁଟି ହେଇଯାଉଛି ନା ରୁଟି ସହିତ ଡାଲମା କଣ କଣ ତରକାରୀ ଗୋଟେ ଆଇଟମ ହେଇଯାଉଛି ଦେ ମନ ଇଚ୍ଛା କରୁଛୁ ଆଉ।
ହଁଅ।
ହୁଁ
ନାଇଁ ଆମର ଆଠଟା ବେଳୁ ପୁରା ରୋଷେଇ ସ ଆଠଟା ମାନେ ଯଦି କୋଉ ଦିନ ଲେଟରେ ହବ ରୋ ଷେଇ ଆରମ୍ଭ ହେଲା ଆଠଟା ନହେଲେ ନାଇ ସାତଟା ହେଲା ମାନେ ସବୁ ରୋଷେଇ ସବୁ ଶେଷ।
କିନ୍ତୁ ଶୀଘ୍ର କରିଦବାଟା ଭଲ ଶୀଘ୍ର କରିଦେଇକି କଣ କହିଲ ସନ୍ଧ୍ୟାହେଲାରେ ବସିଲୁ କି ଟିକେ ଟିଭି ଦେ ଖିଲୁ କି ମୋବାଇଲ ଦେଖିଲୁ। ଆଉ ଯେତେ ଡେରି କରିବ ସେତବଳେ ଶୀଘ୍ର ବି କରିଦେଲେ ଶୀଘ୍ର କିଛି ଲୋକ ଅଛନ୍ତି ହଁ ଦେ ରୋଷେଇ ସଇଲା ଚାଲ ଖାଇଦବା। କାଇଁ ବସିବା ଖାଲି ଟାରେ ଆଉ ବି ବହୁତ ଆଡ଼େ ଅଛି କଣ କହିଲ ଶୀଘ୍ର ରୋଷେଇ କରି ଖାଇଦେଇକି ସିଏ ମାନେ ସ ଖାଳେ ଯୋଉ ବାସି କାମଟା ସେମାନେ ରାତିରେ ହିଁ ସାରି ଦଉଚନ୍ତି
ହଁ ହଁ
ବାତି ଯୋଉ ଅଇଁଠା ବାସନ ଟା ରାତିରେ ସେମାନେ ମାଜି ଦଉଛନ୍ତି।
ହୁଁ ଆମର ତ ସେଇଆ।
ପ୍ରକୃତରେ କିନ୍ତୁ ଅଇଁଠା ବାସନ ଟା କିନ୍ତୁ ରଖିବା କଥା ନୁହେଁ ସଖାଳୁକୁ ସେଟା କିନ୍ତୁ ମାଜିଦବା କ ତା ରାତିରେ।
ହୁଁ।
କିନ୍ତୁ ଯାହାର ସୁବିଧା ନାହିଁ ସେ କଣ କରିବେ ସେ ବାଧ୍ୟ ହେଇକି ସଖାଳେ ହିଁ ମାଜିବେ।
ହଁ ହଁ, ନାଇ ଆମର। ସେ ମାନେ ରାତି କାମରେ ସବୁ ସରିଯାଏ। ସବୁ ବାସନ କୁସନ ଧୁଆ ଧୁଇ ରୋଷେଇ ଘର ପୋ। ପୋଛା ପୁଛି ସବୁ ଆମର ରାତିରେ ଶେଷ। ସଖାଳୁକୁ ମାନେ କିଛି ନଥିଲା। ଖାଲି ଗାଧେଇକି ଆସିଲୁ ସଖାଳ ଟି। ଫିନ୍ କରିବୁ। ନ ହେନେ ଚ ଚା ବସେଇବୁ ସେତିକି।
ସେଇଟା କିନ୍ତୁ କରିଦବାଟା ଭଲ। କିନ୍ତୁ ଯାହାର ସୁବିଧା ନାହିଁ ସିଏ କଣ କରିବେ ସେ ବାଧ୍ୟ ହେଇକି ସେଇ ସ। ସଖାଳ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବେ।
ସୁବିଧା ନାହିଁ ଜାର ସେ କଣ କରିବ। ଏବେ ସିନା ସମସ୍ତଙ୍କ ଘରେ ସୁବିଧା ହେଇଗଲାଣି ବୋଲି ନା ଆଗୁରୁ କେତେ ଜଣ ଲୋକ। ହଁ, ରାତିରେ ମାଜୁଥିଲେ କି?
ହଁ, ଏବେ ବି ବହୁ ବହୁତ ଲୋକଙ୍କର ବି ସୁବିଧା ନାହିଁ। ଯାହାର ଧର। ଟ୍ୟାପ ଲାଗିଚି ସତ, କିନ୍ତୁ ଟିକେ ଘରଠୁ ଯଦି ଟିକେ ଦୂର ରହିଲା ହଁ ଦେ କା। ସଖାଳୁକୁ ମାଜିବା ଆଉ, ଯଦି ଘର ଭିତରେ ସିଷ୍ଟମ୍ ଥିବ ଦେ ମାଜିଦବା ଚାଲ।
ନାଇଁ ଆମର ଦୂରରେ। ଆମର ଘର ଭିତରେ ନୁହଁ, ଆମର ଟ୍ୟାପ ଟା ଦୂରରେ ଲାଗିଚି କିନ୍ତୁ ରାତି। ରାତିରେ ସବୁ ମଜା ଧୁଆ ସରିଯାଏ।
ତାପରେ ବେଶୀ କରି କଣ କହିଲ? ଯେଉଁମାନେ ସକାଳୁକୁ ଗ୍ଲାଣ୍ଟ ଯାଉଚନ୍ତି ସେଇମାନଙ୍କ ଘରେ ଦେଖିବ ରାତି। ରାତିରେ ସେମାନେ ସାରି ଦେବେ।
ହଁ ହଁ।
ରାତିରେ ସାରିଦେଲେ ସଖାଳୁ ଟିକିଏ ମାନେ ଆମୁକୁ ଟିକେ କାମଟା କମ୍ ଲାଗିବ ନା ଆଉ।
ହୁଁ, ରାତିରେ ସାରିଦେଲେ ଯୋଉମାନେ ଡିଉଟି କି ଯାଉଚନ୍ତି ସଖାଳୁ ଉଠୁ। ଦେ ରୋଷ। ଷେଇ କର ଡି୍ୟୁଟି ଆଉ, ପୁଣି ବାସନ ପକାଇଥିଲେ ବାସନ କେତବଳେ ମାଯେ, ତାକୁ ରୋଷେଇ। କର, ରୋଷେଇ ଘର ପୋଛ।
ହଁ, ବାସି କାମ କରିକି ତୁ ଆସିକି ଗାଧେଇକି ରୋଷେଇ କଲାବେଳୁକୁ ଏଣେ ଡେରି ହେଇଯିବ ନା।
ହୁଁ।
ବହୁତୁ ଲୋକ ରାତିରେ କରିଦେଲେ ଆମର କେବଳ ଯୋଉ ମାର୍ଗଶୀର ଗୁରୁବାର ହେଲେ। କି ଆଉ କିଛି ପୂଜା ପର୍ବ ହେଲେ ଆମର ରାତିରେ ମାଜି ଦଉ। ନହନେ ଆମ ବୋଉ ତାଙ୍କର ସବୁଦିନ ସେ ସଖାଳୁ ମାଜନ୍ତି, ବୋଉ ତ ମାଜନ୍ତି ମୁଁ ମାଜେନି। ସିଏ ତାଙ୍କର। ଆମର ମାଜୁନା ଆମାର କେବଳ। ପୂଜା ପର୍ବ ହେଲେ ମାଜୁ ନହନେ ଗୁରୁ ମାର୍ଗଶୀର ଗୁରୁବାର ରେ ମାଜିଦଉ। ଏମିତି ଆଉ।
ବାର ଫାର ଦେଖିକି ମାଜି ଦଉଥିବେ ଆଉ।
ହଁ ହଁ। ନା ନା ଆମର ବି ଟିକେ ମାନେ କଣ। କହିଲ ଆମ ଘରଠୁ ଆମ ଟାଙ୍କିଯାଏ ବି ଟିକେ ମାନେ। ଗୋଟେ ଘର ଛାଡ଼ିକି ତ, ତ ସେଥିପାଇଁ ରାତିରେ ବାଜନ୍ତିନି ଆଉ।
ହୁଁ ହୁଁ।
ଦିନେ ଦିନେ ମାଜି ଦିଅନ୍ତି ଆଉ, କିନ୍ତୁ ଆମ ବୋଉ ନଥିଲେ ମୁଁ ରାତିରେ ମାଜିଦିଏ।
ହଁ।
ମୁଁ ସଖାଳୁ ଉଠିବି ଯାହାହେଲେ ଟିକେ ଲେଟ୍ ହେଇଯାଏ ନା, ଆମ ବୋଉ କଣ ସିଏ ଉଠନ୍ତି ରାତି ଚାରିଟାରେ।
ହଁ।
ମୁଁ ଉଠେ ସାଢ଼େ ପାଞ୍ଚଟା ପାଞ୍ଚଟା ଏମିତିରେ ଉଠେ। ମୁଁ କିନ୍ତୁ ଆମ ବୋଉ ନଥିଲା ଯେତେବେଳେ ମାମୁଁ ଘର କି ପଳେଇଥିବେ ମୁଁ ମାଜିଦିଏ ରାତିରେ ଚୁଲି ଫୁଲି ନିପିଦେମି। ଆଉ ବାସନ ମାଜିଦେମି। ସକାଳୁ ଖାଲି ଉଠି ବାହାର କରିକି ଦେଵି। ଘର ଖରିଦେମି ସଇଲା ଗାଧେଇ ପକେଇବି ଆଉ।
ଅଂ ସେଇଟା ଭଲ ନା। ବାସନକୁସନ ମଜା ଧୁଆ ଭଲ।
ଉଁ ଓପିନିଅର ବୋଉ ଥିଲେ। ସିଏ ତାଙ୍କର ମାଜନ୍ତି ସକାଳେ
ହୁଁ।
ସିଏ ତଙ୍କର ବାହାର କରିଥିବେ ଚୁଲି ନିପିବେ, ଫୁଲ ତୋଳିବେ, ବାସନ ମାଜିବେ ତାପରେ ଗାଧେଇବେ।
ହୁଁ।
ମୁଁ ସେଇଟା କରିବି। ସିଏ ତାଙ୍କର କରନ୍ତି। ଦେଖିଲେ ତାଙ୍କର ଦେହପା ଟିକେ ଭଲ ନଥିବ।
ହଁ ଯେତେବେଳେ ଦେହ ପା ଭଲ ନଥାଏ। ତମେ କରିଦେବ ଆଉ। ସେମିରେ ସି ଜଣଙ୍କ ଦ୍ଵାରା କାମଟାକୁ ଜଣେ ଶେଷଜାଇ କରିଥାନ୍ତା ଭଲ।
ହଁ।
ସେଇତ ଘର ଆଉ କଣ।
ଏଇତ ଜୀବନ।
ମୁଁ ହଁ। ସିଏ କରି ଦେଉଛନ୍ତି। ମୁଁ ତାଙ୍କ ସହିତ ମିଶେଇଦେବି। କାମଟା ଜଲ୍ଦି ସରିଯିବ ସହଜ ବି ହବ। ଉଶ୍ୱାସବି ଲାଗିବ ଦି ଜଣଙ୍କୁ।
ହଁ ଆରେ ଗୋଟେ ଘରର କାମ ହେଲା ତାପରେ ଆମ ଘରେ କିନ୍ତୁ। ପୁଅ ଏ ମିନ୍ତି କୁହନ୍ତି କଣ କାମ ଖାଲି ରାନ୍ଧିବା ବାଢିବାତ ନା ଆମ ଘରେ ବହୁତୁ କାମ। ସବୁଦିନ ଆମର ଘର ପୋଛା।